ହ୍ୟାଲୋ ହଁ ସାର୍ ନମସ୍କାର। ଆଜ୍ଞା, ଆଉ ଭଲ ଅଛନ୍ତି?
ହଁ ମ୍ୟାମ୍, ଏ ଟିକେ ନେଟୱାର୍କ ପ୍ରୋବ୍ଲେମ ରହୁଛି ତ। ହୁଁ କେତେବେଳେ କଣ ଦେଖଉଛି।
ଭଲ ଅଛନ୍ତି? ଆଜ୍ଞା, ଆଉ କଣ କରୁଥିଲେ ସାର୍?
ଏଇ ମୁଁ ଟିକେ ଅନଲାଇନ୍ କାମ୍ କରୁ
ଆଚ୍ଛା। ଆଉ ଆପଣଙ୍କୁ ସାର୍ କଣ ଭଲ ଲାଗେ ମାନେ ପ୍ରତ୍ୟେକ ଦିନ୍? ପ୍ରତ୍ୟେକ ଦିନ ଭିତରେ କୋଉ କାମଟା ଏମିତି ଅଛି କି ଆପଣ ସବୁବେଳେ କରନ୍ ତି ଆଉ ସବୁ ଭଲ ଲାଗେ ବି କିଛି ବୋର୍ ହୁଅନ୍ତିନି କିଛି ଚିଡା ଲାଗେନି ଏମିତି କୋଉ କାମ ଅଛି?
ତ କାମ ତ ଆଜି ଯେ ନିଜ କର୍ମ କାର୍ଯ୍ୟ କରିବାକୁ ପଡିଥାଏ, ଇ ଦେଲେ ଯଦି ଆମକୁ ଟାଇମ୍ ମିଳେ ମତେ ସୁମିଂ।
ଆଜ୍ଞା ନା ଆମର ପ୍ରତ ପ୍ରତ୍ୟେକ ଦିନ୍ କରନ୍ତି କଣ ଏଟା? ଆଜ୍ଞା।
ଏଇଟା କର୍ ଏବେରୁ
ନାଇଁ ମୁଁ ଆପଣଙ୍କୁ ପଚାରୁଛି କି ଆପଣଙ୍କର ଏମିତି କୋଉ ହଁ ନାଇଁ ମୁଁ ଆପଣଙ୍କୁ ପଚାରୁଛି ଏମିତି ସବୁଦିନ ଗୋ ଟେ କାମକୁ ଆପଣ କରନ୍ତି।
ହଁ, ହଁ।
କିନ୍ତୁ ଆପଣଙ୍କୁ ଚିଡ଼ା ଲାଗେନି, ଯେମତିକି ହେଲା ଆପଣ ପ୍ରତ୍ୟକ ଦିନ୍ ଯାଆନ୍ତି ହଁ ବିରକ୍ତି ଲାଗିନଥାଏ ଯେମିତି ହେଲା କି ଆପଣ ପ୍ରତ୍ୟେକ ଦିନ୍ ଯାଆନ୍ତି। ପ୍ରତ୍ୟେକ ଦିନ୍ କିଛି ବଜାରରୁ ପରିବା କିଣନ୍ତି ସେଇଟା ଆପଣଙ୍କୁ ଭଲବି ଲାଗେ ଆପଣଙ୍କୁ ଚିଡ଼ା ଲାଗେନି। କି ନାଇଁ ମୁଁ ପ୍ରତ୍ୟକ ଦିନ୍ ଅଛି ଗୋଟେ ଜାଗାକୁ ବୁଲିବାକୁ ଯଆନ୍ତି ବୁଲି ବାଲି ଆସ ନ୍ତି ଆ ଭଲ ଲାଗେ ଚିଡା ଲାଗେନି, କି ଘରର ଗୋଟେ କାମ୍ ମ କିଛି କରନ୍ତି ହେଲ୍ପ କରନ୍ତି କି କଣ ସେଇଟା ବି ଆପଣଙ୍କୁ
ହୁଁ ହୁଁ ହୁଁ, ନାଇଁ ଘରର କାମ ହିସାବରେ ମତେ ଯଦି କୌଣସି ଜିନିଷ ସଜାସଜା କରାଯାଏ ସଜା ସଜା କରିବା ବି ଥାଏ ସେଇ ଜିନିଷ ଯାକ ମୁଁ କରିଥାଏ, ସେଇଟା କିଛି ମତେ ବିରକ୍ତ
ହଁ ସଫାସଫି।
ସଫାସୁତୁରା ଟିକେ କଣ, ହଁ ସଫାସଫି ତ ହୋଇଥାଉ ଟିକେ କେବେ ଲାଗିବ କିନ୍ତୁ ଘର ଯୋଉ ସଜେଇବା କଥା ମାନେ ଏପଟ ସେପଟ ହେଇକି ଅଛି କୋଉ ଜିନିଷ ଯାକ ଟିକେ ଚେଞ୍ଜ୍ ଚାଞ୍ଜ୍ କରିକି ରଖିବାଟା ତଳେ ପଡ଼ିଥିବ, ହଁ ହୁଁ ହୁଁ। ହେ ଟିକେ ରଖିଥା ସେ ସେଇ ଜାଗାକୁ ବିରକ୍ତ ଲାଗିିନଥାଏ ବିରକ୍ତ ଲାଗିିନଥାଏ।
ଯେମିତିକିି ହେଲା କି ଯେମିତିକି ଲୁଗାପଟା ଏଠି ସେପଟି ପଡିଚି। କି ଆଜି ଫୋନ୍ ଚାର୍ଜର ଫୋ ଫୋନ୍ ଏସବୁ ହେଲା ପଡିଚିକି ଆଜ୍ଞା।
ହୁଁ ସେଇଗୁଡ଼ିକ, ବହିପତ୍ର ଏପଟ ସେପଟ ହେଇ ଏଇଗୁଡ଼ିକ କମନ୍ ଯାକ ସଜାଗ ହେଇ ର ରଖି ଦେଇଥାଏ, ଏବେ କଥା ଆଉ ନାଇଁ ସେ ଜାଣିଲା କିଣି ଆଉ ହଁ ସଫା କରିବାକୁ ଥିବ ହେଲେ ସେଇ ପାଖ ଗୋଟେ ରୁମ୍ ଦିଇଟା ରୁମ୍ କରିବ କିଛି ବିରକ୍ତ ଲାଗିିନଥାଏ ଜଣାପଡୁନାଥାତେ। ମୁଁ ଟିକେ ସଫାସତୁରା ର ହଁ ସେଇଆ ପ୍ରତି ଦିନ ମୁ କରିଥାଏ ଉଁ ସେଇଟା ଗୋଟେ ଯେତବେଳେ ଟିକେ ବସିବି ସେଇଟା ଟିକେ ସଫା କରିଦେଲ ପାଖରେ ବସି ସଫା ସୁୁତୁରା। ଥିଲେ ଏକା ବସିବାକୁ ଭଲ ଲାଗୁଛି ଏଇଟା କରିଥାଏ।
କରିବା ପୂର୍ବରୁ ଯେତେବେଳେ ଆପଣ ଦେଖନ୍ତି କି ଏଇ ଜିନିଟା ଏଠି ଏଇ ଜାଗାରେ। ପଢିବା କଥା ଧର ପା ପଛଟା ଦୁଆର ମୁହଁ ବାହାରେ ପଡିବା କଥା ସେଇଟା ଦୁଆର ମୁହଁ ଭିତରେ ଆସି ମୋଡି ହେଇକି ପଡିଛି। ତ ସେତବେଳେ ଆପଣଙ୍କୁ ରିଆକ୍ସନ କେମତି ଲାଗେ। ଚିଡି ଲାଗେ ନା ଭଲ ଲାଗେ ଆଛା ଆପଣ ପ ମାନେ ଯଦି ଅଲଗା ଜାଗା ହେଇ ଯାଇଥାଏ ତାକୁ ଆଣିକି ସିଧା କରିଦିଅନ୍ତି ଆଛା। ମତେ କେ ଯେମିତି ମତେ ଯେମିତି କିି ମୋର ସାଇଜ୍ ଥିବ ଯଦି ଥିବ ଠିକ ଅଛି ଜିନିଷ ଯଦି ଏପଟ ସେପ ଟ୍ ହେଇ ଯାଇଥିବ ମତେ ଦେଖୁ ଦେଖୁ ଆଗେ। ଛିଡ଼ା ଲାଗିବ ତାପରେ ମୁଁ ନିଜେ କରେ କିନ୍ତୁ ମତେ ଦେଖୁ ଦେଖୁ ମୋ ଜିନିଷଟା। ଏପଟ ସେପଟ ହେଇଛି ମତେ ଚିଡା ଲାଗେ। ତ ସେମିତି ଖାଇବାରେ ଆପଣଙ୍କୁ ପ୍ରତ୍ୟେକ ଜିନିଷ ମାନେ ପ୍ରତ୍ୟେକ ଦିନ ଯେମିତି ଗୋଟେ ଜିନିଷ ଦିଆହଲେ ଚଡା ଲା ଲାଗେ ନା ନାଇଁ।
ହୁଁ ହୁଁ ଠିକ ସେ ଠିକ ସେ ଠିକ କଥା ସେ ପ୍ର ପ୍ରତ୍ୟେକ ଦିନ ସେ ଆମେ ଯଦି ଆପଣ ମନେକର ଏଇଟା କରୁଛନ୍ତି ତା ତା ଅର୍ଥ ସବୁବେଳେ ତ କରିବେ ଆଉ ତ ସେଇଟା ଲାଗିବ ନିଶ୍ଚୟ ଭାବରେ ଛିଡ଼ା। ଲାଗିବ ନା କିଏ କରିଦଉଛନ୍ତି
ହାଁ ନାଇଁ ସେମିତି କହିଲି କି ଖାଇବାରେ ଯଦି ଆପଣଙ୍କୁ ଡେଲି ଗୋଟାଏ ଜିନିଷ।
ହୁଁ ଖାଦ୍ୟ ହଁ। ସେଇଟା ତ ବିରକ୍ତ ଲାଗିବ ଗୋଟିଏ ଏକା ଜିନିଷ ମାନେ ଏବେ ଆମେ ମନେକର ଉଦାହରଣ ଦବୁ ମଟନ। ମଟନ ଟା ଯଠି ହଁ। ସେଇଟା ସେ ଆଳୁ ଚକଡା କଥା ଛାଡ଼ନ୍ତୁ ଆପଣଙ୍କ ଫେବରେଟ ବନାନ୍ତୁ ନା ମଟନ୍ ଉଦାହରଣ। ସ୍ୱରୁପ ମୁଁ କହୁଛି ମଟନ ଟା କିନ୍ତୁ ଆପଣ ଆଜି ମଟନ ଦେବେ। ରାତି କିି ମଟନ୍ ଦେବେ କାଲିକି ମଟନ୍ ଦେବେ ସେ ଖାଇ ବିରକ୍ ମଟନ କୁ ଦେଖିଲେ ଏକା ଆପଣ ଙ୍କୁ ନିଜକୁ ବିରକ୍ତ ଲାଗିବ ଏଇପରି ମଟନ୍ ଛାଡିଦେବେ ମଧ୍ୟ।
ଆଜ୍ଞା ଆଜ୍ଞା ଆଜ୍ଞା।
ହଁ ସେତି ସେଇ ଜିନିଷ ସବ
କଥା ଏଇ କଥା କହିବାର କାରଣ ହଉଛି କି ମାନେ ଦୈନନ୍ଦିନ ଜୀବନରେ ଆମେ ସବୁ କାମ କରିଥାଉ। ବିନା ମାନେ ଅସୁବିଧାରେ କରିଥାଉ ସୁବିଧାରେ କରିଥାଉ। ଥାଉ ଭଲରେ କରିଥାଉ ମନ୍ଦରେ ବି କରିଥାଉ କିନ୍ତୁ ମାନେ ଆଜ୍ଞା। ଆଜ୍ଞା ଆଜ୍ଞା କିନ୍ତୁ କିନ୍ତୁ ଆମର।
ଆଜ୍ଞା କିନ୍ତୁ ଆମର ଆମ ମା ମାନେ ମନ ଉପରେ ଏତେ କଣ୍ଟ୍ରୋଲ ନାହିଁ। କି ଆମେ ସେଠି ଚଡିବାନି ବେଲି ଆମେ କେବେ ଗ୍ୟାରେଣ୍ଟି ଦେଇ ପାରିବାନି। କେତେବେଳେ କୋଉ ପରିସ୍ଥିତିରେ ଆମର ମନର ଅବସ୍ଥା କଣ ଥିବ ଆମେ ସେଇ ଜିନିଷରେ ରିଆକ୍ଟ। ସନ୍ ଦବାନି କେବେ ଦଉନା ବି କାହା ଉପରେ କିନ୍ତୁ ହଠାତ୍ କିନା ଆମେ ରାଗି ଯିବୁ ସେଇ ଜିନିଷ ପାଇଁ ଜିନିଷ ଟା ବହୁତ ଛୋଟ ହେଇଥିବ। ଆଜ୍ଞା ଜିନିଷ ଟା ବହୁତ ଛୋଟ ହେଇଥିବ। କିନ୍ତୁ ଆମେ ସବୁବେଳେ କରୁଥିବା ଆମକୁ କିଛି ଅସୁବିଧା ହଉ ନଥିବ କିନ୍ତୁ କିଛିଟା ଗୋଟେ। କଣ ଗୋଟେ ହେଇଥିବ ଆମର ହେଇଥିବ କି ଆମ ପଛରେ ହେଇଥିବ କି ଆମେ କିଛି ଗୋଟେ ମନର ଅ ଥିବା। ତ ଆମେ ସେଇ ସମୟରେ ସେ ଜାଗାରେ ରିଆକ୍ସନ ଦବାର ନଥିବ। ପଛରେ ଆମେ ଭାବିବା ଆମେ ଏଇଠି ରିଆକ୍ସନ୍ ନ ଦେଇଥିଲେ ଚଳିଥାନ୍ତା କିନ୍ତୁ ଆମେ ଚିଡ଼ି ଯାଇଥାଉ।
ଚିଡି ଯିବାର ଅର୍ଥ କଣ ଯେ ଆମେ ବାହାରୁ କୋଉ ଗୋଟେ ମାଇଣ୍ଡ ସେଟ ଅପ୍ ହେଇଥିବା। ବାର ବାର୍ ସେ ଗୋଟେ ଜିନିଷ ହଉଥିବ ବେଳେ ଆମେ ବିରକ୍ତ।
ଆଜ୍ଞା ଆଜ୍ଞା ଯେମିତି କି ଆମେ ହେଲୁ କି ଛୋଟ ଛ ପିଲା ଅଛି ଘରେ ଡେଲି ପଢଉଚି ମା ରାଗୁନ ବିରକ୍ତି ହଉନି କିଛି ହଉନି କିନ୍ତୁ ଆମର ଅଲଗା ଆଡେ କିଛି କାମ ପ୍ରେସର ଯେହେତୁ ଆମ ଉପରେ ଅଛି କି ପଢ଼େଇ ସାରିକି ଆମେ ଯିବୁ ସେଇଟା କରିବାର ଅଛି। ତ ପିଲା ଉପରେ ଆମର ଚିଡି ଯାଉ ଆମେ ଜାଣିଛୁ ନାହିଁ ପିଲା ଉପରେ ଚିଡିଆାର କିଛି ଆବଶ୍ୟକତା ନାହିଁ। ଆଜ୍ଞା କିନ୍ତୁ ସେଇଠି ଆମେ ହଁ ସେଇଟା ଆମର ମନଟା ଆମ ପଛରେ ଆମେ ରିଲାଇଜ କରୁ ଆମେ ମନ ଟାକୁ ଆମେ କଣ୍ଟ୍ରୋଲରେ ରଖିପାରୁନା।
ଯଦି କରି କରିପାରିବା କରୁ
ଆମେ ଚିଡି ଯାଉ ଆଜ୍ଞା। ତ ସେଇଟା ଥିଲା ଥିଲା ମୋର ମେନ୍ ଥିଙ୍ଗ କି ପ୍ରତ୍ୟକ ଦିନ ଆମେ ହଁ ଇଛା ନ କହିଁକି ବି ଯଦି ଆମେ ମାନେ ନିଜ ମନକୁ କେତେ କଣ୍ କଣ୍ଡୋରେଲ୍ ରଖିପାରୁଛେ ଆଜ୍ଞା।
ତାପରେ ଆଉ ରହିଲା ପରିବା କିଣିବା ପରିବା କିଣିବା କେବେ ହେଲେ ବୋରିଙ୍ଗ ହଉନାହିଁ କାଁହିଁକି ଭଲ ଲାଗିଥାଏ ପରିବା କିଣିବା ବି ବିଭିନ୍ନ ପ୍ର କିନ୍ତୁ ଅ ଅ ଅ କେତେବେଳେ ଅନ୍ୟ କଣ କାମ ଥିବ
ଆଜ୍ଞା।
କାମ ଥିବ କୋଉ କାମରେ ଗୋଟେ ବ୍ୟସ୍ତ ଥିବେ ସେଟା ପରିବା ଆଣିବ। ଆସିଲ ସେତେବେଳେହିଲେ ହେଇ ନହାନ୍ତା।
ହଁ ହଁ କିନ୍ତୁ ଆପଣ ଅଲଗା ବେଳେ ନ ନ କହିଲେ। ଆଣିକି ଥୋଉଥିବେ। ସୁଣନ୍ତୁ ଆଲାଗବେଲେ ନକାହିଲେ ସବୁ ବିଭିନ ପ୍ର ପ୍ରକାର ପରିବା ଆଣିଥଉଥିବେ ପଚିକି ଫୋଡା ହଉଥିବ କିନ୍ତୁ ଆପଣ ଚିଡୁ ନଥିବେ କିଛି କହୁନଥିବେ। କିନ୍ତୁ ଆପଣଙ୍କୁ ଯଦି ବରାଦ କରାହବ ନାଇଁ ଏଇଟା ମତେ ଆଣିକି ଦିଅ ଟିକେ। ସେଇଠି ସେଇ ଜାଗାରେ ଆପଣ ଚିଡିବେ ମାନେ ଏମିତି ବି ଥାଏ ମଣିଷ ସବୁ ହଁ।
ଜଥିବିଲେ ମନ ଟା ଟି ରେଷ୍ଟ ନେବାକୁ ଚାହୁଁଥିଲି। କ କହିଲେ ବିରକ୍ତ ଲାଗି ଆରେ ମୁଁ ଏ ଯାଇକରି ଆସିିଇ କହିଥିଲି ନା। ହୁଏତ ତାଙ୍କର ମନ ନଥିବ ମୋର ମନ ନଥିବ ପାରେ ଏ ହବ ସଂସାର। ଏ ସବୁ କିଛି ରା ନଥାଏ ହ କିନ୍ତୁ ସେ ରାଗ ତ ଆଉ
ସେ ରାଗତ ଆଉ ହଁ ନାଇଁ ସେଟା ସମୟ ପାଇଁ ମୁଁ ମୁଁ ପଚାରିଲିନି ଆ ପଛର କାରଣ ହେଲା ଆ ପଛର କାରଣ ହେଲା କି ହଁ ଆ ପଛର କାରଣ ହେଲା କି ଆମେ ଆମେ କରୁଛେ ଆମେ ନିଜେ ଜାଣିଛେ ଏଇଟା ଆମେ କରିବାକୁ ଭଲ ପାଉଛେ ଆମେ ଠିକ୍ ଅଛି ଆମେ ସବୁ କରୁଚେ। କିନ୍ତୁ କିଛି ଗୋଟେ ସିଚୁଏସନ ଆସେ ସେମତି ପରିସ୍ଥିତି ଆସେ। ଯୋଉ ଜାଗାରେ ଆମକୁ ଆମର କିଛି ମାନେ ରାଗିବାର ନ
ଆମର ମନ ଉପରେ ଆମେ କଣ୍ଟ୍ରୋଲ କରିପାରିବାାନି।
ହଁ ନିୟନ୍ତ୍ରଣ ନିୟନ୍ତ୍ରଣ ଟା ଆମେ ରଖୁନା ବେଳେ ବେଳେ ଆମେ ଚିଡି ଯାଉ। ଆଜ୍ଞା କିନ୍ତୁ ଆମେ ପଛରେ ରିଅଲାଇଜ୍ କରୁ କି ନାଇଁ ଏଇଠି ଜିନିଷ କହିବାର କିଛି ନଥିଲା। ଆଜ୍ଞା।
ସେଥିପାଇଁ ଯେତେ ଯେତିକି ପାରିବେ ଧିର ସ୍ଥିର କଥା।
ଆଜ୍ଞା।
ଆପଣ ଧୀରେ ସ୍ଥିୀରେ କଥା ହେବେ ଆମ ଘରର ଲୋକ ମଙ୍କୁ ତାକୁ ଧରିକି ସମସ୍ତେ ଧୀରେ ସ୍ଥିରେ କଥା ହେବେ।। ସେଇଠି ଆମକୁ ଆଉ ସେ ଚିଡ଼ା ଭାବନରେ ଆସିବ ନାିଁ ଧ୍ଵର ସ୍ଥିରରେ ସବୁ କଥା ଧିରେ। ହଉଛି କିନ୍ତୁ ବେଶୀ ଟାଇମ ହୁଏତ ଆମେ କଣ୍ଟିନ୍ୟୁ କରିନେବା ଏସବୁ କିନ୍ତୁ ଗୋଟେ ଦଶ ଦିନ ହେଲେ ମଝିରେ ଗୋଟେ ଦିନ। କରୁଚୁ ବୋଲି ନାଇଁ କିନ୍ତୁ ଏଇ- ହଁ ଆମେ ଜାଣିକି ନେଲେ ମଧ୍ୟ କିଛି ନା କିଛି। ପୁଣି ମଧ୍ୟ ଦଶ ଦିନ ଭିତରେ କି କିଛି ଦିନ ମଧ୍ୟରେ ହେଇଯିବ କିନ୍ତୁ ଯଠି ଏଇଟା ଚେଷ୍ଟା କରିବା ଯଦି ଏଇଟା ଚେଷ୍ଟା କରିବା କିନ୍ତୁ ଅ ବେଶୀ ଟା ଯୋଉ ହଉଥିଲା
ହଁ ହଁ ଏଇଟା ଆମେ ନିଜେ କରିବା ନାହିଁ ଆମକୁ ଏଇ ଜାଗାରେ ଚିରିବାର ନାହିଁ ତ ଆମେ ଚିଡିବାନି। କି ସେ କଥାଟାକୁ ଆମେ କୁଲ ହେଇକି କହିବା ଜଣେ ଯଦି ଆମକୁ କହିଦେଲା ହଁ ଠିକ ଅଛି ଆମକୁ ଇଚ୍ଛା ନାହିଁ କା ହଉ ମୁଁ ଏବେ କରି ବିନି ପରେ କରିବି ସେ କାମଟାକୁ। ତ ସେଇଟା ଯଦି ଆମେ ନିଜେ ଚାହିଁବା କରିବା ଆଜ୍ଞା।
ସେଇ ଆଉ ଗୋଟେ କଥା ମଧ୍ୟ ଅଛି ଧୀରେ ଧୀରେ କଥା କହିବେ ଆଉ କହିଲା ଗୋଟେ ଫସି ଫଂସି କରି କହିବେ। ଆପଣ ଟିକେ ମନ ଟା କେମିତି ଲାଗି ହସି ହସି କହିଲେ ସେ ହଁ ହଉ ଠିକ୍ ଅଛି ସେଇଟା ମନେ ପଡିଲାନି। ତାପରେ ପଳେ
ହଁ ଆମ ମାଇଣ୍ଡି ସେ କଥାଟା ଶୁଣିକି ଏ ଆବଜର କରିକି ଆମ ମୁହଁରୁ ହସ ବାହାରିବା କି କଥା ବା ବାହାରିବା ପୂର୍ବରୁ ରିଆକ୍ସନ ବାହାରି ଆସିଥାଏ ଆମେ ଫାୟାର ହେଇସାରିଥାଉ ସେତେବେଳେ
ଫାୟାର କଣ କହ ସେ ଯୋଉ ଅନ୍ୟ ଲୋକ ଯୋଉ କହିବ ଆପଣଙ୍କୁ ସିଏ ଯେ ଟିକେ ଅଛି ସେଇ କାମ ଟା ଆପଣଙ୍କ ସେ ଜାଣିଛି ବିରକ୍ତ ହେବେ ସିଏ ଯେ ସେଟା ବୁଦ୍ଧି ଖଟେଇକି ସେଇ କଥାରେ ଧୀର ସ୍ଥିର ଭରେ ନମ୍ର ଭାବରେ ହସିକି କହିଦେବେ ଘରେ ମୁଁ ଘର କଥା କହୁଛି ଅନ୍ୟାନ୍ୟ ତ କାର୍ଯ୍ୟ ସେମିତି ହବନି ଅଫିସ ଫଫିସ ତାଙ୍କ ଲୋକ ସବୁ ପ୍ରକାର ନୁହନ୍ତି ହୁଁ ହୁଁ ହୁଁ ଆମର ପରିବାର ଭିତରେ
ଆଜ୍ଞା।
ସେ କହିଦେଲା। କରିଦେବା ଓ ହେପାରି
ସାର ସଲ୍ୟୁସନ୍ ଅଛି। ଇଗ୍ନୋନୋର ଯଦି ଆମେ ସେ ଜିନିଷଟା ଇଗନୋର କରିଦଉଛେ ହଁ କହିଲା ତ କହିଲା। ଆ ତ ସେଇ ଜିନିଷରେ ସେଇଠି ଟଳିଯିବ ମାନେ ମାଇଣ୍ଡ ଡିଷ୍ଟ୍ରାକ୍ଟ ହେଇଯିବ।
ହୁଁ।
ଯଦି ଆମେ କ ମାନେ ଚିଡି ଚିଡି ଲାଗୁଛି ଆମେ ଯଦି ସେ କଥାରୁ ସେଠୁ ସେ ଜାଗାରୁ ପଳେଇ ଆସୁଛେ କି ଇଗ୍ନୋର କରି ଦଉଛେ ତା ପରେ ଆମେ ସେ ରିଆକ୍ସନ ଟା ଦଉଛେ। ସେଇଟା ଆମର ଆଉ ଚିଡି ଚିଡାରେ ଯିବନି ଆରାମସେ ଆମେ ଦେଇପାରିବା ହଁ ଆଜ୍ଞା।
ସେଇଟା ମଧ୍ୟ ଗୋଟେ ଭଲ କଥା ଯଦି ଆମେ ସେଠି ଲାଗିଲା ଆମକୁ ଟିକେ ଆ ଚିଡ଼ଚିଡା ହେଲା ଲାଗିଲା ପଦା ପଳେଇ ଆସିବାର କିଛି। ସେ ମାଇଣ୍ଡି ସେଟପ କରି ଯିବାର ଅଛି। ଏ ଗୋଟେ ଜିନିଷ ଘରୋଇ ଜିନିଷ ଭିତରେ ନମ୍ର ଭାବରେ ଚଳିବା ଗଲେ କିଛି କିଛି ବା କରିବା ଉପ ପଡିବ ଏବେ ଆମେ ଆମେ କଣ ଏବେ ମା ମାଙ୍କ ମା ହୁଁ।
ପରିବାରରେ ସଂସାରରେ ରହିବା ପାଇଁ ହେଲେ ଏମିତି ଛୋଟ ଛୋଟ ଜିନିଷ ଯଦି ନ ଜାଣିବା ନ ଶିଖିବା ତାହେଲେ ଅସୁବିଧାହୁ ଭଉତୁ ହଉଛି। ଛୋଟ କଥାକୁ ନେଇ ବହୁତ ରିଆକ୍ସନ ବି ବହୁତ ବଡ ସିଚୁଏସନ ହଉଛି।
ଥା ଆଉ ଗୋଟେ କଥା ମୋର ମନେ ପଡିଲା ଜିଦ୍ଦି ଜିଦି କହୁଛନ୍ତି ଜଦି ଧରିକି ରହିବେ ହଁ ସେଇଟା ଆମେ ଯେତେ ଦୂରେଇ ବା ସେଇଟା ଠିକ ହବ ପରିବା
ହଁ ଯଦି ହେଇଯାଇଚି କିଛି ଗୋଟେ କଥା ଆମେ ସେଟାକୁ ଯଦି ଆମ ଇଗୋ ହଟ୍ ନ ହେଇ କି ଯିଦି ଧରିକି ବସିବା ରେଣ୍ଟ ପକେଇକି ନ ବସିବା ତାହେଲେ ସିଚୁଏ ହଁ ସବୁ ପରିସ୍ଥିତି ସମାଧାନ ହେଇଯିବ।
ନାଇଁ-ନାଇଁ-ନାଇଁ ଆପଣଙ୍କୁ ମୁଁ କହିବାର ବୁଝି ପାରିଲେନି ସମାଧାନ ହବନି ବେଶୀ ଜିଦ୍ଦି ଧରିକି ଯୋଉଟା ସେ-ସେ କାଇଁ କଇଲା କାହିଁକି କହିଲା।
ହଁ ସେଇ କଥାଟା ବା ମୁଁ କହୁଚି ହଁ ଜିଦ୍ଦି ଆମ ହେଇଯାଏ ଆମେ ଜିଦ୍ଦି କି ଧିରିବା କାଇଁ କହିଲା। ତାପରେ ଆମେ ଯଦି କହିଚି ତ ଆମେ ବି କହିବୁ ତ ଏଇ ଜିଦ୍ଦି ଟା ହିଁ ଅସୁବିଧା।
ସମସ୍ତେ ଯଦି ଜିଦ୍ଦିଟା ଛାଡିଦବେ ପରିବାରରେ ଆଉ ଏତେ କିଛି ହବନି। ଏଇଟା କଣ ସିଏ ଜିଦ୍ଦିରେ ଇଏ ଜିଦ୍ଦିରେ ରହିଥିବେ।
ଆଜ୍ଞା-ଆଜ୍ଞା-ଆଜ୍ଞା-ଆଜ୍ଞା ହଉ ସାର୍ ଥ୍ୟାଙ୍କୟୁ-ଥ୍ୟାଙ୍କୟୁ ସୋ ମଚ୍।
ଖାରପ୍ ହଲେ